ହଁ କଣ କରୁଛ? ହ୍ୟାଲୋ।
ହାଲୋ।
ହାଲୋ ହଁ ମୁଁ କହିଲି କଁ କରୁଚ? କଣ କରୁଛ ତମେ? ହାଲୋ।
ଟିକେ ଆଡ଼ୁ
ହଁ ହଁ ହଁ ଏଥରିକା ସବୁଛି।
ଯୋଉ ଆଳୁ ସିଝା ହେଇଚି ତାର ଚୋପା ଛଡଉଚି ଟିକେ।
ଉପହାରସ ବନିବ ଆଜି ଆଳୁରେ।
ଆଳୁ ଯୋଉ ଛୋଟ ଛୋଟ ଆଳୁରେବି ତରକାରୀ ହବ।
ହଁ। ଆଚ୍ଛା ଆଳୁ ତରକାରୀ ଆଜି କରୁଚ?
ତମକୁ ଆସିଛି ସୋୟାବିିନ ତରକାରୀ ଆସିଛି?
ହଁ ହଁ ହଁ ହଁ ସୋୟାବିନ୍ ତରକାର ମତେ ଆସେ। କିନ୍ତୁ ମତେ ଭଲପାଏନି ସୋୟାବିନ୍ ଖାଇବାକୁ। କିନ୍ତୁ ବନେଇ ଆସେ।
ତମ ଘରେ କିଏ କିଏ ସମସ୍ତେ ଅଛନ୍ତି?
ମୁଁ କହିଲି ସୋୟାବିିନ୍ରରେ ତ କଣ ମୁଁ କହିଲି ସୋୟାବିିନରେ କଁ କଁ ସବୁ ବନେଇ ଆସେ?
ସୋୟାବିନ ଚିଲ୍ ଗୋଟେ ବନାହୁଏ ଆଉ ଗୋଟେ ସୋୟାବିିନ ତ କୋଡ଼ୋ ଆଉ ନର୍ମାଲ
ସୋୟା ଚପ୍ ଗୋଟେ ବନାଜାଋ ସୋୟି ଚପ୍।
ସେଟା ମୁଁ ବନେଇନି ନାଁ। ସେଇଟା କେବେ ବନେଇନି।
ଆଚ୍ଛା।
ଏ ଯୋଉ ଫୁଲ ସବୁ ନଥାଏଯେ ତେଲ ଏବେ ସବୁ ଆସୁଚି। ସୂର୍ଯ୍ୟମୁଖୀ ତେଲ ସବୁ ବହୁତ୍ ପ୍ରକାରର ତେଲ ସବୁ ଆସେ
ହଁ ହଁ।
ତମେ ଜାଣିଚ ସେମବୁ ତେଲ ଯୋଉଠି ତିଆରି ହୁଏ? କୋଉ ଅର୍ଥରୁସବୁ ତିଆରି ହୁଏ? ଯେମିତି ଆମେ ସବୁଦିନେ ତାର କଣ କରୁଚୁ ସୋରିଷ ତେଲ ସେଇଟା ସୋରିଷରେ ତିଆରି ସେମିତି ଆଉ କିଛି ସେମିତି ଜିନିଷ ଏଠି ଯେଉଥିରେ ତେଲ ତିଆରି ହୁଏ।
ଏ ଯେମିତି ରାଶି ତେଲ ଜଡ଼ା ତେଲ ଜଡ଼ାରୁୁ ଜଡ଼ା ତେଲ ରାଶିରୁ ରାଶି ତେଲ ହୁଏ ହଁ ହଁ ଏଟା ସେଇ ଆମର ଆମ ଯୋଉ ରାଶି ତେଲ ଖ ଖସା ଗୋଟେ ଅଛି ଜାଣିଚ?
ହଁ ହଁ ଜାଣିଚି ସେଟା ଲଡ଼ୁ ବନାଯାଏ।
ହଁ ତା ଦେହରୁ ତେଲ ହୁଏ ଖସା ତେଲ ଗୋଟେ ଅଛି।
ଯଉ କହିଲା ଜଡ଼ା ଜଡ଼ା ତେଲ ବନାଯାଏ ଜଡ଼ା ଗଛରୁ ସେ ଜଡ଼ା ଗଛ କେବେ ଦେଖିଚନା
ହଁ ଅଛି ଆମ ସାଇଡ଼ରେ ସେ ଳଗୁଡା ଟିକେ ଲମ୍ବା ଲମ୍ବା ଥାଏ। ହଁ।
ହଁ। ଆମ ଏପଟେ ଆଗେ ବହୁତ୍ ଜଡ଼ା ଗଛ ଥିଲା କିନ୍ତୁ ଏବେ ସେସବୁ ଆଉ ନାହିଁ।
ଜଡ଼ା ଗ ଗଛର ଯୋଉ ବୋ ଇଏରେ ମାନେ ତାର ଯୋଉ ଡାଳରେ ପଣା ସଂକ୍ରାନ୍ତିରେ ହୁଏ ଚଙ୍ଗା ହେଇକି।
ଠିକି ବନ୍ଧାଯାଏ ହଁ ଠିକି ବନ୍ଧାଯାଏ ପଣା ସଂକ୍ରାନ୍ତିରେ।
ସେ ଯୋଉ ଢାଳଟା - ହଁ ଯୋଉ ସେ ପଣା ସଂକ୍ରାନ୍ତି କେବ
ପଣା ସଂକ୍ରାନ୍ତି ଆମର ପଡେ ବୈଶାଖ ମାସ ଷ୍ଟାଟିଙ୍ଗରେ ଏପ୍ରିଲ ମାସ।
ସେ ପଣା ସଂକ୍ରାନ୍ତି କ ଭଳି ଆଉ କିଛି କୁହନ୍ତୁ -
ସେଟା ଆମର ଥାଏ ମହାବିଶୁବ ସଂକ୍ରାନ୍ତି ଆଉ ଯୋଉ ମାସ ହିସାବରେ ଓଡିଆ ମାସ ହିସାବରେ ମେଷ ସଂକ୍ରାନ୍ତି।
ହୁଁ ଓଡି ସେଇଟାକୁ ଓଡିଆ ମାନଙ୍କର ନବବର୍ଷ ଭାବରେ ପାଳନ କରାଯାଏ ପଣାସଙ୍କ ସଂକ୍ରାନ୍ତିକୁ, ସେଥିରେ ଗୋଟେ ପ ବନାଯାଏ ହଁ ଗୋଟେ ପଣା ବନାଯାଏ। ତମେ ସେ ପଣା ଭଲ ଲାଗେ ପିଇବାକୁ? ସବୁ ଜାଗାରେ ସବୁ ଲୋକମାନେ ବି ପଣା ତିଆରି କରି ବାଣ୍ଟନ୍ତି।
ହଁ ହଁ
ହଁ ଅ ଆମେ ସବୁ ଦିଆଯାଏନି ସେଥରକ ପଣା ସବୁ ଦିଆଯାଏ ବାଟରେ ଆଉ ଖରା ଦିନେ ବି ଜଳ ଛତ୍ର ଖୋଲିକି ଦହି ପାଣି ଦଅନ୍ତି -
ହଁ ସବୁ ତ ସବୁ ଛକ ନଙ୍କରେ ଜଳଛତ୍ର ହଁ ବହୁତ ବଢିଆ ଲାଗେ
ଆଛା ଆଉ ବାଦାମରେ ବି ଗୋଟେ ତେଲ ବନାଯାଏ, ବାଦାମ ତେଲ - ଆଉ ସୂର୍ଯ୍ୟମୁଖୀରେ ବି ବନାଯାଏ ସୂର୍ଯ୍ୟମୁଖୀ ତେଲ। ସୂର୍ଯ୍ୟମୁଖୀ ଟା ବେଶୀ ପାହାଡିଆ ଅଞ୍ଚଳରେ ବୋଧେ ଲଗାଯାଏ। ସୂର୍ଯ୍ୟମୁଖୀ ଫୁଲଟା ସୂର୍ଯ୍ୟମୁଖୀ ସୋଇଥାଏ ଏଇଗୁଡା ବହୁତ ପାହାଡିଆ ଅଞ୍ଚ ପାହାଡିଆ ଅଞ୍ଚଳରେ ବହୁତ ଲଗାଯାଏ।
ତଡ଼ ପସନ୍ଦ
ପାହାଡ ଅଞ୍ଚଳ ଏତେ ମୁଁ ସେଆଡେ ସେତେ ଯାଇନି ହେଲେ ମୁଁ ଶୁଣିଚି। ପାହାଡ଼ ଦେଖିବାକୁ ଭଲ ଲାଗେ, ବୁଲିବାକୁ ଭଲ ଲାଗେ ତମେ କେବେ ଯାଇଚ?
ହଁ ଯାଇଚି ମାମୁ ଘର ସାଇଡ ପାହାଡିଆ ଅଞ୍ଚଳ ବହୁତ
ଆଛା ପାହାଡ ଉପରେ ଚଢିବାକୁ ବହୁତ ଭଲ ଲାଗେ ନା ଯେମିତି ପାହାଡରେ ଏବେ ଆମ ଏପଟେ ବେଶୀ ନେଉଳ ମାନେ ବୁଲନ୍ତି ପାହାଡରେ ଦେ- କିଛୁନା
ଆଁ ହଁ
ଆମ ଏଇ ଲ ଆଖ ପାଖ ଗାଁ ପାଖ ପାହାଡ ଯେମିତି ବେଶୀ ବଣ ଜଙ୍ଗଲ ନଥାଏ ବେଶୀ ନେଉଳ ମାନେ ସେଠି ବୁଲିବାର ଦେଖାଯାଏ-
ନା ମୋ ମାଉସୀ ଘର ଗୋଟେ ଅଛନ୍ତି ତାଙ୍କର ବି ସେଇ ପାହାଡିଆ ଅଞ୍ଚଳ ତାଙ୍କର ସେଠି ବେଶୀ ଭାଲୁ ବୁଲନ୍ତି ପାହାଡ ସାଇଟରେ-
ହଁ ପାହାଡ଼ - ଚିହ୍ନା ଟିକେ ବେଶୀ ମାନେ ଯେତିକି ବେଶୀ ବଣ ହେଇଥିବ ଯେମିତି ଛୋ ତ ପାହାଡ ଏତେ ଗଛ ପତ୍ର ନ ଏଠି ତ ଏତେ ଭାଲୁ ରହିପାରିବେନି ନା।
ହଁ, ହଁ।
କିନ୍ତୁ ବହୁତୁ ଘଞ୍ଚ ଜଙ୍ଗଲ ହେଇଥିବ ସେ ଉପର ସବୁ ଭାଲୁ ରୁହନ୍ତି। ଆମର ବି ଜଣଙ୍କର ସେଇ ବନ୍ଧୁଙ୍କ ଘରେ ତାଙ୍କ ସବୁ ପାହାଡ଼ ଉପରେ ଥାଏ ନା ସେ ନେଉଳ ମାନେ ବର୍ଷା ହେଲେ କି କଣ ହେଲେ ତାଙ୍କ ଘରକୁ ବି ପଳେଇ ଆସନ୍ତି। ମାନେ ତେ ଥାନ୍ତି ତାଙ୍କୁ ସେପଟେ। ମୁଁ ସେଥିପାଇଁ କହିଲି।
ହୁଁ, ହୁଁ।
ଭାଲୁ କେବେ ଯାଇଛ, ମାନେ ନନ୍ଦନକାନନ କେବେ ଯାଇଛ?
ନନ୍ଦନକାନନ ଛୋଟବେଳେ ଯାଇଛି, ଏବେ ଆଉ କେବେଠୁ ଯାଇନି। ଛୋଟ ବେଳେ ବହୁତ ଯାଇଛି ଉଁ, ଯୋଉ ଯାଇଛି ତଥାପି ଦି ଥର ପରିକା ଯାଇଛି।
ମୁ ସ୍କୁଲ୍ ପିକନିକ୍ ହଁ ସ୍କୁଲ୍ ପିକନିକ୍ ରେ ଥରେ ମୁଁ ଯାଇଥିଲି ନନ୍ଦନକା କାନନ ସେଠି ବହୁତ ପ୍ରକାରର ପଶୁ ପ କ୍ଷୀ ଥାନ୍ତି ଯୋଉ ଦେଖିବାକୁ ମିଳେ ଯୋଉଟା କି ସା ଧାରଣ ଗାଁ ସହରରେ ମାନେ ଦେଖିବାକୁ ମିଳେନି। ଏମିତି ମାନେ ବହୁତ ପ୍ରକାର ଚଢେଇ ବି ଥାନ୍ତି ଯୋଉ ମାନଙ୍କର ନାଁ ବି ଆମେ ଜାଣିନୁ। ସେଠି ମୁଁ ପ୍ରଥମ ଥର ପାଇଁ ଧଳା ମୟୂର ଦେଖିଥିଲି। ନୀଳ କଲର୍ ର ମୟୁର ତ ସମସ୍ତେ ଦେଖିଛନ୍ତି କିନ୍ତୁ ସେଇଟା ମୁଁ ପ୍ରଥମ ଥର ଦେଖିଲି। ଆଉ ବହୁତ ପ୍ରକାର ଚଢ଼େଇଥିଲେ ପଶୁ, ପକ୍ଷୀ, ସରୀରସୃପ ସବୁ।
ମୁଁ ବି ସେଠି ଯୋଉ ଗଣ୍ଡା ସେ ଗୁଡ଼ା ଦେଖିଥିଲି। ଆଉ ଯୋଉ ସରୀସୃପ ଗୁଡ଼ାକ ବଡ଼ ବଡ଼ ବହୁତ ବଡ଼ ବଡ଼ ଥିଲା।
ସେ ତାକୁ ସବୁ କାଚ ବାକ୍ସ ରେ ରଖା ଯାଇଥିବ। ଆଉ ହରିଣ ହରିଣ ଦେଖିବାକୁ ବହୁତ ଭଲ ଲାଗେ ନାଇ?
ହଁ।
ଜିରାଫ ଉଁ, ଜିରାଫ ଦେଖିଛ ନା ଜିରାଫ ଟା କେତେ ବଡ଼?
ସେ ତ ବହୁତ ବଡ ଟା।
ସେ ହଁ ଜିରାଫ ମାଙ୍କଡ ବି। ଆଉ ଆଉ ଜେବ୍ରା
ତୋମେ ଯାାଅ ନା?
ହଁ କଲେଜ୍ ରେ ପିକନିକ୍ ଯାଆନ୍ତି। କଲେଜ୍ ରେ ବି ପିକନିକ୍ ଯାଆନ୍ତି ହଁ। କଲେଜ୍ ରେ ପିକନିକ୍ ଯାଆନ୍ତି, ବୁଲା ବୁଲି ସବୁ ଆମ ସାର୍ ମ୍ୟାାମ୍ ସମସ୍ତେ ଯାଆନ୍ତି। ଭୋଜି କରନ୍ତି ବୁଲନ୍ତି।
ଏଇନେ ଏଇ ପାଠ ପଢିବା ସମୟ ହଁ ଏ ପାଠ ପଢିବା ସମୟ ହିଁ ସାଙ୍ଗସାଥିଙ୍କ ସହିତ ବୁଲାବୁଲି କରନ୍ତି। କେବେ ସମୁଦ୍ର ବେଳାଭୂମିରେ କେବେ ସମୁଦ୍ର ବେଳାଭୂମି ରେ ବୁଲିଚ?
ହଁ।
ସେ ଦେଖିଛ ନା ସମୁଦ୍ର କୂଳରେ ଯୋଉ ବାଲୁକା ଶିଳ୍ପୀ ମାନେ ବାଲୁକାରେ ବହୁତ ବହୁତ ମୂର୍ତ୍ତି ବନାନ୍ତି।
ହଁ ହଁ ହଁ, ଦେଖିଛି।
ସେ ସବୁ ଦେଖିବାକୁ ବହୁତ ସୁନ୍ଦର ଲାଗେ ନାଇଁ?
ହଁ, ବଢିଆ ଲାଗେ।
ବାଲିରେ କେତେ ସୁନ୍ଦର ସୁନ୍ଦର ମୂର୍ତ୍ତି? ସେ ବନେଇ ପାରନ୍ତି।
ହଁ ବା, ପୁରା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ, ମାନେ କେମିତି ବନାନ୍ତି?
ମାନେ ସେ ଅବିଗଳ ବନେଇଥିବେ ନା?
ହଁ, ବାଲିରେ ଆଉ ଯୋଉ କାଠ ଶିଳ୍ପୀ, ଯୋଉ କାଠରେ ବି ସବୁ ବନ ବନେଇଥାନ୍ତି, ମତେ ସେଗୁଡା ଦେଖିଲେ
ପଥର ପଥର ମୂର୍ତ୍ତି ବି କେତେ ସୁନ୍ଦର ସୁନ୍ଦର ବନାନ୍ତି।
ହଁ, ବହୁତ ସୁନ୍ଦର ଲାଗେ, ତ ଦେଖିବାକୁ ତାର କାରୁକାର୍ଯ୍ୟ ଏମିତି ହେଇଥିବ ମୁଁ ପୁରା ଦେଖିଲେ ମନ ପୁରା ମୋହି ଯାଏ।
ବହୁତ ସୁନ୍ଦର କାରୁକାର୍ଯ୍ୟ ହେଇଥାଏ, ନାଇଁ।
ହଁ।
ଯେମିତି ମାଟିରେ ବି। ହଁ, ମୋତେ ବହୁତ ପସନ୍ଦ। ମୋତେ ଏଇ ସବୁ ମାନେ କଣ ଏଇ ଯେମିତି ହା ତ ତିଆରି ଜିନିଷ।
ହ
ହାତ ତିଆରି ଯେ ଏମିତି ଏବେ କଣ ନା ମେସିନ୍ ତିଆରି ଅପେକ୍ଷା ହାତ ତିଆରି ଜିନିଷ ଗୁଡା ବହୁତ ସୁନ୍ଦର ଲାଗେ। ଯେମିତି ତନ୍ତ ବୁଣା ଶାଢ଼ୀ କୁହନ୍ତି। ଯୋଉ ଶାଢ଼ୀ ଗୁରା ତନ୍ତରେ ବୁଣା ହେଇଥାଏ, ତାର କାରୁକାର୍ଯ୍ୟ ସବୁଠାରୁ ଅଲ ଆଉ ରେଶ ଯୋଉ କୁହନ୍ତି, ରେଶମ ଶାଢୀ। ଟସର, ସୂତା ଶାଢୀ ଏଇଗୁଡା ସବୁ ହାତ ବୁଣା ଶାଢୀ ଗୁରା ନା। ବହୁତ ସୁନ୍ଦର ଲାଗେ।
ହଁ।
ଏ ସବୁ ଜିନିଷ ବି ଯୋଉ ହାତରେ ଥିଲେ ଏବେ ସବୁ ହାତ ତିଆରି ଗହଣା ବି ବାହାରୁଛି ହଁ। ହ୍ୟାଲୋ। ଯେମିତି ହାତୀ ଆଉ ଯୋଉ କାନ ଫୁଲ ହେଲା।
ଗହଣା ବାହାରୁଛି, ଆମର ଯୋଉ ଶୀତ ବସ୍ତ୍ର ବି ହାତରେ ବନାନ୍ତି।
ହଁ।
ହାତରେ ସେଗୁଡା ବି ବହୁତ ବଢିଆ ଲାଗେ।
ଯେମିତି ଆସନ, ଏବେ ଆଗେ ତ ବଡରା ପତ୍ରରେ, ଯୋଉ ତାଳ ପତ୍ରରେ ସେଇ ଆସନ ବୁଣିଚି ତାଳ ପତ୍ର ସେଇ ଥିରେ ସେଇଥିରେ ଆସନ ବୁଣା ଯାଏ। ଏବେ ତ ସବୁ କିଣା। ନା ନା, ସିନ୍ଦୁଶଗଡ ସେ ସବୁଠାରୁ ଅଲଗା ଥିଲା। ସେ ରାସ୍ତା କୁହାଯାଏ। ନା ସେ ଗୋଟେ ବୁଣୀ ଆସୁନି କିନ୍ତୁ ଆମେ ସେଠେଇ ଆଗେ ବହୁତ ବୁଣନ୍ତି।
ହଁ, ବିଞ୍ଚଣା ବି ବୁଣା ଯାଏ ଯୋଉ ତାଳ ପତ୍ରରେ।
ହଁ ହାତରେ ବିଛଣା ବିଚଣା ବୁଣାଯାଏ ଆଉ ବାଉଁଶ କଣିରେ ଟୋକେଇ ପାଛିଆ ଏଗୁଡ଼ାବି ସବୁ ବନାଯାଏ।
ହଁ।
ତମେ ତମ ସେପଟେ ସବୁ ଜିନିଷ ବୁଣାବୁଣା ହୁଏ?